ହ୍ୟାଲୋ, ବନ୍ଧୁ ନମସ୍କାର। କଣ ଆପଣ କୁଆଡେ ହଜି ଯାଉଛନ୍ତି ଆପଣଙ୍କୁ କଲ୍ କଲେ ରଖୁ ମାନେ ଫୋନ ଟା ଉଠଉନାହାନ୍ତି? କାହିଁକି?
ଆଜ୍ଞା ଏମିତି ଟିକେ ବ୍ୟସ୍ତ ଥିଲି କାମରେ ବୁଝିଲେ କି?
କି କାମ କି ବେସ୍ତ ଏତେ?
ଆଜ୍ଞା ଏଇ ବର୍ଷା ହଉଚି ବିଲ କୁ ଯାଇଥିଲି ବୁଝିଲେ?
ହଁ।
ଆଜି କାଦୁଅ ଚାଷ ହେଇଥାନ୍ତା ବିଲରେ ହେଇପାରଲାନି ଯେହେତୁ ବର୍ଷା ହଉଛି।
ହ
ଆ ସେଇଥିପାଇଁ ହେଇପାରିଲାନି ଅଧିକା ପାଣି ହେଇଯାଇଛି। ଆଉ କଣ ବାଛୁରୀ ବାନ୍ଧିକି ଆସିଥିଲେ ତ ବିଲେରେ ବୁଝିଲେ।
ଓ ଆଉ ଆଉ ଗା ଗାଈ ବାଛୁରୀ କେତୁଟା ଅଛନ୍ତି ତମର?
ଆଜ୍ଞା ଗାଈ ବାଛୁରୀ ଦିଟା ଗାଈ ଦିଟା।
ଆଉ ତମେ ରଖିଛନ୍ତି ନା ଆଉ କିଏ ରଖିଛନ୍ତି? ହ୍ୟାଲୋ। ଆ ଆପଣ ଭଏସ ଟା କ୍ଲିଅର ଆସୁନି। ଆ ଆପଣ ଟିକେ ବାହାରକୁ ଆସିିକି କଥା ହୁଅନ୍ତୁ। ବୁଝିପାଇଲେ?
ଆଜ୍ଞା ବାହାରେ ହିଁ ଅଛି ବୁଝିଲେ ଝରକା ପାଖରେ ବସିଚି।
ଓହୋ ହଁ ଏଠି ପାଣିପାଗ ସମସ୍ୟା ସେଇଥି ଯୋ ସେଇଥି ପାଇଁ ଆମର ହଉଥିବ। ଆଉ ଆଉ ଗାଈ ଉରାକୁ ବାନ୍ଧିକି ଆସିଲେ ଏଇନା? ଘରୁକୁ?
ଆଜ୍ଞା ନାଇଁ ଆଜ୍ଞା ବର୍ଷା ହଉଛି ସେ ଯୋଗୁ ଯାଇ ପାଇଲିନି ସେଥିପାଇଁ। ପାଖ ଝରକା ରେ ବସିକି ମୁଁ ବାଛୁରୀ ଙ୍କୁ ମୁ ବାନ୍ଧିଥିଲି ଦେଖୁଛି ଆଉ କଣ କରିବି ଆଜ୍ଞା ବର୍ଷା ଟିକେ ଛାଡିଲେ ଯିବି ଆଉ।
ଆପଣ ଗାଁ ତ ସେ ଯୋଉ ରୋଡ ଟା ହେଇଛି ରାସ୍ତା- ଆଉ କଣ ସେ ରାସ୍ତାରେ ଯିବା ଆସିବା କରୁଛନ୍ତି ଏବେ?
ଆଜ୍ଞା ଆଉ ଏବେ ରାସ୍ତାରେ ଦୁଇ ଚକିଆ ଯାନ ଯାଉନି ଆଜ୍ଞା। ଆମର ଏକ ବୁଢା ଜାହାଜ କରିଦଛି ଖାଲି
ଆଛ
ପଣଥା ହଜ୍ ବନ୍ଧୁ ଶୁଭୁନି କିଛି। ବାହାରକୁ ଆସନ୍ତୁ। ବାହାରକୁ ଆସନ୍ତୁ ବନ୍ଧୁ